ନମସ୍କାର ବନ୍ଧୁ। କଣ କରୁଛନ୍ତି ଆପଣ?
ବନ୍ଧୁ ଟିକେ ଆସିଥିଲି ସାଙ୍ଗଙ୍କ ସହିତ ଟିକେ ଖାଇବା ପାଇଁ ହୋଟେଲ କୁ
ଆଚ୍ଛା।
ଆଉ ବନ୍ଧୁ? ଏଇ ବନ୍ଧୁ ଟିକେ ଆମର ତ ତୁମେ ଜାଣିଛନ୍ତି ଟିକେ ପଦା ଖାଦ୍ୟ, ବାହାର ଖାଦ୍ୟ ଟିକେ ପସନ୍ଦ ମତେ।
ଆଜ୍ଞା।
ଏଇ ଟିକେ ବିରିୟାନୀ ହଉ, ଏଇଖିଣା ନହେଲେ ନାନ୍ ହଉ କି ସାହି ପନିର ହଉ କି ଚିଲି ପନିର ହଉ ଏଇ ସବୁ ଟିକେ ଖାଇବୁ ଆଉ। ସାଙ୍ଗର ଜନ୍ମଦିନ ଅଛି ତ ବନ୍ଧୁ।
ଓହୋ ତାଙ୍କ ତାଙ୍କୁ ବି, ମୋ ତରଫରୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଇ ଦେବେ।
ହଁ ବନ୍ଧୁ।
ଆଜ୍ଞା, ଆଜ୍ଞା। ଆଉ ବନ୍ଧୁ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ନିଶ୍ଚୟ, ନିଶ୍ଚୟ ବନ୍ଧୁ। ସମସ୍ତେ ଭଲ ଅଛନ୍ତି।
ବନ୍ଧୁ ଆପଣ କୋଉଠିକି ଯାଇଛନ୍ତି?
ଏ ବନ୍ଧୁ ଆମ ଏଇଠି ପାଖକୁ ଆଇଛି ବନ୍ଧୁ।
ଆଜ୍ଞା।
ଏଇ ମୋ ସାଙ୍ଗଙ୍କର ଜନ୍ମଦିନ ଗୋଟେ କେକ୍ କାଟିଲୁ ତାପରେ ବନ୍ଧୁ ଆସିକି ସିଏ ଟିକେ ଆମକୁ ଦେବେ ଆଜି।
ଆଜ୍ଞା ଆଜ୍ଞା ଖାଇବାକୁ?
ତାଙ୍କ ତରଫରୁ ଖାଦ୍ୟ।
ଆଉ
ଏଇ ତ ବନ୍ଧୁ ସବୁ କଥା ଆଉ
ହଁ ଆଜ୍ଞା ଆଜ୍ଞା, ମଜା ମସ୍ତି ଆଉ କଣ।
ହଁ ବନ୍ଧୁ ଠିକ କହିଲେ ଏଇତ ସବୁ
ଆଜ୍ଞା, ପାଠ ପଢ଼ା ଠୀକ ଠାକ ଚାଲିଛି ଆପଣଙ୍କର?
ହଁ ବନ୍ଧୁ ନିହାତି ଠିକ ଠାକ ଚାଲିଛି।
ହଁ ବନ୍ଧୁ ଆପଣ କେତେ ଜଣ ଆସିଛନ୍ତି?
ବନ୍ଧୁ ଆମେ ଦଶ ଜଣ ଆଉ ତାଙ୍କୁ ଲଗେଇକି ଏଗାର ଜଣ ଆଉ।
ଆଜ୍ଞା ଆଜ୍ଞା ବନ୍ଧୁ ଆମର ବି, ଭଲ ଅଛି ଭଗବାନଙ୍କ
ନିଶ୍ଚୟ, ନିଶ୍ଚୟ, ସମସ୍ତେ ଭଲ ରହିଲେ ଆମେ ବି ଭଲ, ଖୁସି ଲାଗିବ ଆମକୁ। ବନ୍ଧୁ ଆଉ କଣ କହୁଥିଲେ ବନ୍ଧୁ ଆପଣଙ୍କୁ ଟିକେ ତ ଖାଇବା ରୁଚି ପସନ୍ଦ? ଖାଇବାରେ ଅଧିକ ପସନ୍ଦ। ଆପଣ ଟିକେ ପଦା ଚାଇନିଜ ଖାଦ୍ୟ ଟିକେ ଭଲ କରନ୍ତି। ମୁଁ ଶୁଣିବାକୁ ପାଇଛି ଆପଣଙ୍କ ଭଉଣୀଙ୍କ ଠାରୁ
ଆଜ୍ଞା।
ଆଉ ଆପଣଙ୍କ ଭଉଣୀ ଆମକୁ ତ କହୁଥିଲେ ଆଉ ଆପଣଙ୍କ ଭଉଣୀର ମୋର ତ ଭଲ ସାଙ୍ଗ।
ଆଜ୍ଞା।
ଆଉ ଆପଣଙ୍କ ଭଉଣୀ ଆପଣଙ୍କର ବହୁତ ଚର୍ଚ୍ଚା କରନ୍ତି ମୋ ଦିଦି ଏତେ ପସନ୍ଦ ର ଖାଦ୍ୟ କରେ ଭଲ କରନ୍ତି ମୋ ଦିଦି। ମୋ ଦିଦି ଟିକେ ବାହାର ଡିସ୍ ଭଲ ଆସେ ମୋ ଦିଦିଙ୍କୁ। ବାହାରର ଖାଦ୍ୟ ଆପଣ ବହୁତ ବାହାର ଖାଦ୍ୟ ବନେଇ ଦିଅନ୍ତି ଘରେ ନା ଆପଣ କୋଉଠି ସି ଛନ୍ତି ବନ୍ଧୁ ଏ ସବୁ?
ବନ୍ଧୁ ଏମିତି ବନ୍ଧୁ ଏମିତି ଫୋନରୁ ଦେଖି ଦେଖି ଶିଖିଛି ବନ୍ଧୁ। ବନ୍ଧୁ ଦେଖନ୍ତୁ ମୋ ହିସାବରେ ଯଦି ତମେ ବାହାରେ ଖାଇବା ଅପେକ୍ଷା ଘରେ ସେଇ ଜିନିଷଟାକୁ ବନେଇକି ଖାଅ। କିଛି ଅସୁବିଧା ନାହିଁ ବୁଝିପାରିଲେ କାହିଁକି ନା? ବାହାରେ ସେମାନେ ବହୁତ ସାରା ଜିନିଷ ମିଶଉଛନ୍ତି। ପୋଳା ତେଲ ମିଶେଇ କରିଦଉଛନ୍ତି ବୁଝିପାରିଲେ? ମୋ ହିସାବରେ ସେଇ ସବୁ ଆପଣ ଖାଆନ୍ତୁ ମାନେ ଏମିତି ଚ ପଟିଆ ଜିନିଷ ମୋର କିଛି ଅସୁବିଧା ନାହିଁ କିନ୍ତୁ ଯାହା ବିି ଖାଉଛନ୍ତି ଘରେ ବନେଇ
ଓହୋ ତାହେଲେ ବନ୍ଧୁ ଠିକ ଅଛି। ଆଉ ବନ୍ଧୁ ଆପଣ ସବୁ ଶକୁଶଳ ଅଛନ୍ତି?
ଆଜ୍ଞା ଆଜ୍ଞା ସମସ୍ତେ। ହୁଁ ହୁଁ।
ହଁ ବନ୍ଧୁ ତାହେଲେ ଠିକ ଅଛି।
ଆଜ୍ଞା ଆଜ୍ଞା କହୁନାହାନ୍ତି?
ଆାମଁ ବତଉନାହାନ୍ତି କିଛି ବାହାର ଖାଦ୍ୟ ବିଷୟରେ ଆପଣ? ତ ଭଲ ଭଲ ଖାଦ୍ୟ ଶିଖିଛନ୍ତି ବନେଇ ଆପଣ ଟିକେ ଆମକୁ ବତଉନାହାନ୍ତି କିଛି
ଆପଣ କହୁନାହାନ୍ତି ଆପଣ କଣ ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ଆପଣ ଯୋଉ ସାହି ପନିର କାଳେ ଭଲ ବନାନ୍ତି ମୁଁ ଶୁଣିବାକୁ ପାଇଥିଲି। ମଟର୍ ଫଟର୍ ପକେଇକି ସାହି ପନିର୍?
ହ ସେଇ ଭଳିଆ ଆଜ
ଆଜ୍ଞା, କେମିତି ଟିକେ ପ୍ରସ୍ତୁତ କରୁଛନ୍ତି ବନ୍ଧୁ ଟିକେ କହୁନାହାନ୍ତି ଆମକୁ?
ନିଶ୍ଚିନ୍ତ କିହିବି ଦେଖନ୍ତୁ ଆପଣ ଗୋଟେ କାମ କରିବେ ଯେତିକି ପନିର ଆଣିବେ ତାର
ନିଶ୍ଚୟ, ନିଶ୍ଚୟ, ବନ୍ଧୁ।
ଆଜ୍ଞା, ଯେତିକି ପନିର ଆଣିବେ ତାଠୁ ଟିକେ ମଟର ଟିକେ ଅଧିକ ଆଣିବେ ବୁଝିପାରିଲେ, ଧର ଆପଣ ଯଦି ଦି କିଲୋ ପନିର ଆଣିବି ନାଇଁ ମଟର ଅଧିକ ଆଣିବେ ମ ଯଦି ଆପଣ ଦି କିଲେ ପନିର ଆଣିବେ ତା ମାନେ ଦେଢ଼କିଲୋ ମଟର ଆଣିବେ ବୁଝିପାରିଲେ ମାନେ ଯେତିକି ଆଣିବେ ମାନେ ଦି କିଲେ ପନିର ଦି କିଲେ ମଟର ବୁଝିପାରିଲେ ଅଧିକ ଆଣିବେନି କୌଣସି ବୁଝିପାରିଲେ ମଟର ଅଧିକ ଦେବେ
ହ
ଆଜ୍ଞା, ପ୍ରଥମେ କଣ କରିବେ ନା ଆପଣ ସେମିତି ବେଶିକ ଆମର ଯୋଉ ମସଲା ନାଇକି ମାନେ ଆମର ଯୋଉଟା ନିୟମିତ ମସ ସ ସାଧାରଣତଃ ମସଲା ସବୁବେଳେ ଲାଗେ ଯେମିତିକି ହେଲା ରେ ପଡ଼ିବ କଣ ନା ପିଆଜ, ରସୁଣ, ଅଦା ଆଉ ଧଣିଆ ର ଯୋଉ ତାକୁ
ହ
ତା ଯୋଉ ପଛର ଯୋଉ ତାର ଯୋଉ ନାଇଁ ଧନିଆ ଗୁଣ୍ଡ ନୁହଁ। ମାନେ ଧନିଆ ପଛରେ ଯଉ ବାଆଡ଼ି ଥାଏ ତା ଯୋଉ
ଓହୋ ହଁ ହଁ ବୁଝିଲି ବୁଝିଲି।
ଆଜ୍ଞା ତା କଣ୍ଡ ନାଡ଼ିଟା ଆଜ୍ଞା। ଧଣିଆ ନାଡ଼ି ଆଉ ହଉଛି ବନ୍ଧୁ ଆମର ଗୋଟା ମସଲା ଯାହା ସବୁ ରହିଲା ବନ୍ଧୁ ତାପରେ ହଉଛି ପଡ଼ିବ ତା ଦେଇ ଉମ୍ ମାନେ ଗୋଟା ମସଲାରେ କଣ ଯାଏ ଡ଼ାଲଚିନି, ଗୋଲମରିଚ, ଅଳେଇଚ, କା ଜୁ ଆମର ପଡ଼ିବ ହଁ ଆଜ୍ଞା କାଜୁ ପଡ଼ିବ ତା ଦେହରେ। ଆ ସେଇଭଳି ବନ୍ଧୁ ପଡ଼ିବ ଆମର
ଯୋଉ ପେଷ୍ଟ୍ ଟା ଦେବେ ବୋଧେ ନା ବନ୍ଧୁ।
ଜୁ ମଗଜ ଆଜ୍ଞା।
ଓ ସିଏତ ବଢ଼ିଆ ଆଉ ଦିଟା ପେଷ୍ଟ୍ କଲେ ତରକାରୀ ଟା ବଢ଼ିଆ ହବ ଆଉ।
ଆଜ୍ଞା ଆଜ୍ଞା। କାଜୁ ମଗଜ ପଡ଼ିବ ଆଉ ଆଜ୍ଞା ବନ୍ ତାପରେ କଣ କରିବେ ନା ପନିର ଆଣିବା ଆଗେ। ପନିର କୁ ଆଗେ ଭାଜିଦେବେ ଭାଜି ଦେଲା ପରେ ତାକୁ କଣ କରିବେ ନା ଗରମ ପଣିରେ ତାକୁ କଣ କରିବେ ନା ଭାଜି ଦେଇକି ଗରମ ପାଣିିରେ ତାକୁ କାଟି ଦେଇକି ପକେଇ ଦେବେ। ପକେଇ ଦେଲେ କଣ ହବ ନା ତେଲ ଅଂଶ ଗୁଡ଼ା ଆମ ଯେତିକି ରହିବା କଥା ରହିବ ଆଉ ତେଲ ଯାହାବି ଆମର ପନିର ଭିତରେ ଥିଲା ସେଗୁଡ଼ା ସବୁ ବାହାରି ଆଉ ପନିର ଟା ଆମର ଟିକେ ହାଲକା ନରମ ଲାଗିବ ବୁଝିପାଇଲେ? ହ୍ୟାଲୋ ତାପରେ କଣ କରିବେ ଆପଣ ନା ପିଆଜ, ରସୁଣ, ଆଉ ଅଦା ଆଉ ଟମାଟର କୁ ମାନେ ଭଲସେ କରି ଚୂନ୍ ଚୂନ୍ କରି କାଟିବେ ତାକୁ କଣ କରି ନା ଯୋଉ ଅଧା ଅଧା କଟା ହବ। ସେଗୁଡ଼ାକ ସବୁ ଅଧା ଅଧା କଟା ହବ କ କଟା ହେଇକି କଣ କରିବ ତାକୁ ଆପଣ ତେଲରେ ଉଁ ତାକୁ ଯୋଉ ଗୋଟା ମସଲା ପକେଇକି ତା ସହିତ କା ଜୁ ଫାଜୁ ସବୁ ସେଇ ମଗଜ ସବୁ ମ ଭା ଭାଜି ଦେଲା ପରେ ତାପରେ କଣ କରିଏ ନା ତାକୁ ଅଁ ମାନେ ଟିକେ ଅ ଅଧିକ ଟମାଟର ଟିକେ ପଡ଼ିବ ବୁଝିପାରିଲେ ତାପରେ କଣ କରିବେ ନା ତାକୁ ଆ ତାକୁ ବାଟି ଦେବେ। ବାଟି ସାରିଲା ପରେ ତାପରେ କଣ କରିବେ ନା ସେ ଗୋଟା ମସଲା ଯୋଉ ବାଟି ଆ ପୂର୍ବରୁ ଗୋଟା ମସଲା ସବୁ ବାହାର କରିଦେଇ ବାହାର କରିଦେଇକି ବାଟିଦେବେ। ଟି କଣ କରିବେ ନା ସେ ଯାହା ବି ସେଟା ବାଟିଥିବେ ତାଜୁ କଣ କରିବେ ତାକୁ ଭଲସେ ଆପଣ ମାନେ ତାକୁ ଭଲସେ କସିବେ ମାନେ ବହୁତ ଭଲ ସେ ତାକୁ କସିବାକୁ ଆଜ୍ଞା ଭଲ ସେ କସିବେ କସିବେ ଯେ ପନ୍ତ ତା ଆପଣ ଯୋଉ ଭାଜି ଥିବେ ଯେତେବେଳେ ତା ଦେହରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ଧଣିଆ ଗୁଣ୍ଡ
ଆଜ୍ଞା।
ଜିରା ଗୁଣ୍ଡ ଏତିକି ବେଶୀ କିଛି ମସଲା ପକେଇବେନି। ଏତିକି ମସଲା ପକେଇ ଦେଇକି ଆପଣ ତାକୁ ବାଟି ଦେଇଥିବେ ତାପରେ ତାକୁ ଭଲସେ କଷିବେ କସିି ସାରିଲା ପରେ ଅଧା ମାନେ ନାଇଣ୍ଟି ପରସେଣ୍ଟ୍ କସି ହେଇଯାଇଥିବ ତାପରେ କଣ କରିବେ ନା ତାଦେରେ ମଟର ପକେଇଦେବେ ମ ପ ନା ନାଇଣ୍ଟି ପରସେଣ୍ଟ ମ ସିକ୍ଟୀ ପରସେଣ୍ଟ ଭଳିଆ କସି ହୋଇଥିବ ତାପରେ ଆପଣ ମଟନ ପକେଇବେ। ପକେଇଦେବେ ଗ୍ରୀନ୍ ମଟର୍। ପକେଇ ଦେଇକିି ତାକୁ ତାପରେ ଭଲସ ତାକୁ ଫୁଟେଇବେ ସିଏ କଷି ହବ କ କଷି ହେଲା ପରେ ପୁରା ମଟ ସିଜି ଗଲା ପରେ ତାପରେ କଣ କରିବେ ନା ଆପଣ ପାଣି ଜିିବେ ସେ ପାଣି ଭଲସ ଫିଟିଲା ପରେ ତାପ ତାରେ ଆପଣ ପନିର ଦେଇଦେବେ ତା ଉପରେ ଟିକେ ପକେଇଦବେେ ଧଣିଆ ପ ତାପରେ କସ୍ତୁରୀ ମେଥି ପକେଇ ଦେଇକି ତାପରେ ତାକୁ ଓଲେଇ ଦେବେ।
ଓହ୍ଲେଇ ଦେବୁ।
ଆଜ୍ଞା।
ତାପରେ ବନିଗଲା ଆମ ସାଇ ପନିର।
ଆଜ୍ଞା ତା ଦେହରେ ଟିକେ ଯେତିଥିବ ଆପଣଙ୍କ ପାଖରେ ବଟର ବି ଯଦିଥିବ ମାନେ ଆପଣ ଯଦି ପକେଇବାକୁ ହୁଏ ତାରେ ପକେଇ ପାରିବେ ଟିକ ଛୁଙ୍କ ଦେଇ ପାରିବେ। ନହେଲେ ଆପଣ କଣ କରିବେ ନା ତା ଉପରେ କ୍ରିମ ବି ଯଦିଥିବ ପକେଇ ପାରିବେ।
ଅମୁଲ କ୍ରିମ ନା।
ଆଜ୍ଞା।
ଆଜ୍ଞା ବନ୍ଧୁ ଏଇ ହଉଛି ସାହି ପନିରର ପ୍ରଣାଳୀ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ଆପଣ କେତେ ଥର କଲେଣି ଘରେ ସାହିପନିର?
ହଁ ମୋର ତ ମିନିମମ୍ ସାତ ଆଠ ଥର ଖଣ୍ଡେ।
ଓହୋ ପ୍ରାୟତଃ ସାତ ଆଠ ଥର ବନେଇ ସାରିଲେଣି ଘରେ।
ଆଜ୍ଞା ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ମୁଁ ଏଇଟା ଆପଣ ଭଉଣୀଙ୍କ ପାଖରୁ ଶୁଣିଥିଲି ବୋଲି ଆପଣଙ୍କୁ ପଚାରିବାକୁ ମିଳିଲା? ଯାହା ହଉ ତାଙ୍କୁ ବି ଧନ୍ୟବାଦ ଦବାକୁ ଚାହୁଁଛି ସେ ମୋ ସାଙ୍ଗ ଯେମିତି ହେଲେ। ଆଉ ଆପଣ ତାଙ୍କ ବଡ ଭଉଣୀ ମୋ ଦିଦି ହିସାବରେ ହେବେ। ଆପଣଙ୍କୁ ବି ବହୁତ ବହୁତ ବଡ ଧନ୍ୟବାଦ।
ଆଜ୍ଞା।
ବତେଇଥିବାରୁ ଆଉ ମୁଁ ତ ଏଇ ସବୁ ଜିନିଷ ଭଲ ପାଏ ଆଉ ଖାଇବା ପାଇଁ ଆଉ ଆଉ ଆପଣ ତ ଜାଣିଥିବେ ଶୁଣିଥିବେ ମୋ ସାଙ୍ଗଙ୍କ ଠାରୁ?
ଆଜ୍ଞା।
ଆପଣ ମତେ ତ ଦେଖିନଥିବେ ମୁଁ ଯାଇଥିଲି ଆପଣଙ୍କ ଘରକୁ ଯେତେ ଯେତେବେଳେ ଆପଣ ନଥିଲେ ପଦାରେ ଟିକେ ପଢା ପଢି କରୁଥିଲେ। ଏବେ ଘରେ ଅଛନ୍ତି ଆଉ ମୋ ବନ୍ଧୁ ଆସିଲେ ଫେରେ ମୁଁ ଯିବି ଆଉ ଆପଣ ତ ଡାକୁନାହାନ୍ତି କେବେ?
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ ମାନେ ଆସିବନ ଆପ ମାନେ କୌଣସି ପ୍ରକାରର ସନ୍ଦେହ ବି ନାହିଁ ମାନେ
ହଉ ଆପଣ ଆଜି କଣ ରାନ୍ଧିଥିବେ ଘରେ?
ରନ୍ଧାହେଇଛି ଶୁଣନ୍ତୁ ଭାତ କ କଡି ରନ୍ଧା ହେଇଛି ଆଉ
ଆଉ ବଢିଆ ବନ୍ଧୁ ଆଉ ଆଉ ଆମର ତ ବନ୍ଧୁ ଶାକାହାରୀ ଲୋକ। ଆଉ ଆମର ବନ୍ଧୁ କଣ ହେଇଛି ମୁଁ ଜାଣିନି ମୁଁ ତ ଆସିଛି ବନ୍ଧୁ ଟିକେ ମୋ ସାଙ୍ଗ ଜନ୍ମଦିନ ହୋଟେଲରେ ଖାଇବାକୁ। ଆପଣଙ୍କୁ ତ କହିଲି ନାନ ଖାଏ ମୁଁ ଆଉ ସାହି ପନିର ଟିକେ ହେଲେ ନହେଲେ ବଟର ମସଲା ପନିର ହେଲେ ଟିକେ ଖାଇଦ
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚ
ଏଇତ ସବୁ ବନ୍ଧୁ କଥା ଆଉ ଆଉ ଆପଣ ଭଲ ଅଛନ୍ତି ସେଇଟା ଭଲ ଲାଗିଲା ଶୁଣିକି ଆଉ ମୋ ବନ୍ଧୁ ନାହାନ୍ତି ଆସିଲେ ବନ୍ଧୁ ଆପଣ ଟିକେ କହିବେ ତାଙ୍କୁ କଲ୍ କରିବେ। କୁଆଡେ ଯାଇଚନ୍ତି ବାହାରକୁ ଆପଣ ତା ଦିଦି ମୁଁ ଟିକେ କଥା ହେଇପାଇଲି। ମ ମତେ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଉ ସିଏ ଯେତିକି ଭ ଦ୍ରାମି ଆପଣ ଆହୁରି ତାଙ୍କ ଠାରୁ ଭଦ୍ର ପି ଭଦ୍ର ପିଲା। ଆପଣଙ୍କ ଘରେ ବି ସବୁ ଭ ଭଲ ଲୋକ ଅଛନ୍ତି। ସେଥିପାଇଁ ଆପଣ ଶିଖିଚନ୍ତି କଥାବାର୍ତ୍ତା କେମିତି କରନ୍ତି କାହାକୁ।
ଆଜ୍ଞା।
ଆଜ୍ଞା ବନ୍ଧୁ ଆଉ କଣ କୋହୁଚନ୍ତି ବନ୍ଧୁ? ମୁଁ ରହୁଚି ବନ୍ଧୁ।
ଆଜ୍ଞା ଆଜ୍ଞା ବନ୍ଧୁ ଆଜ୍ଞା ନାଇଁ ନାଇଁ ଆପଣ ଯାଆନ୍ତୁ ଖାଇବେ ଟିକେ। ଆଜ୍ଞା ନମସ୍କାର ନମସ୍କାର।
ଆଜ୍ଞା ବନ୍ଧୁ। ନମସ୍କାର।